ହ୍ୟାଲୋ
ହ୍ୟାଲୋ
ହଁ ଶୁଭୁଛି କଣ କହିଲି କଣ ଗୋଟେ ସ୍ପିକର ଦବା କଥା। କାନରେ କେତେ ଫୋନ୍ ଟା ଲଗେଇକି ଜଣେ ବସ
କାନରେ ଧରିକି
ହୁଁ। କଣ କହୁଚୁ?
ଭଲ କର
ଇଅର୍ କଟ୍ ଲଗେଇ ଦେଇଛି।
ଉଁ ଭଲ କରୁଛୁ ମୋ ଫୋନ ହେଇଥିଲେ ମୁଁ ଲଗେଇ ଦେଇଥାନ୍ତି ଇଅରକଡ୍ ଟା। ହଉ ଛାଡେ। କଣ କହୁଥିଲି କହନିବେ ପଳେଇବୁ କୋଉଦିନ?
ଅଠେଇଶି ଆଡ଼କୁ।
ଆଉ ଆମେ ଟିକେ ନଈଆଡ଼େ ଯାଇଥାନ୍ତେ ବୁଲି ଫଟୋ ଉଠେଇଥାନ୍ତେ।
ବର୍ଷା ତ ବର୍ଷ ଟିକେ ଛାଡ଼ୁ ଏ ଟିକେ ଖରା ହେଇଲାଣି। ହଁ ଝୁମପୁର ଟିକେ ଯାଇଥାନ୍ତି ମ ଆମ। କିଲୋ ଝୁମ୍ପୁରୀ ଟେ ଯାଇଥାନ୍ତ ମାନେ ତାଙ୍କର ଉଠିକି ମାନେ ଠା
ସୁବୁନି ଟିକେ ନେଟୱର୍କ କୁ ଆ
ମୁଁ କହିଲି ମାମୁଁ ଘରେ ହେଲା ମାମୁଁ ଘରେ ସକାଳେ ହେଙ୍ଗୁଳାଙ୍କ ପାଖ ଖରେ କଣ ଖିଚୁଡ଼ି ଡାଲମା ଖିରି ଭୋଗ ହେଲା।
ହୁଁ।
ହଁ।
ହୁଁ। କିଛି ଶୁଭୁନି ତୋ କଥା ପୁଡ଼ୁପୁଡ଼ୁ ହଉ
ମୁଁ କହିଲି ଗୁରୁବାର ବୁଧ
ବୁଧବାର ଦିନ
ବୁଧବାର ଦିନ ମାମୁଁ ପୁଅର ଏକୋଇସିିଆ। ତାର ବୁଧବାର ଦିନ ସକାଳୁ ସ ସକାଳୁ ସକାଳୁ ହବ ତାର ଭୋଜି ଭୋଜି ମାନେ କଣ ଗାଁ ସାହି ପଡିସା ଖାଇବେ। ସେ ହେଙ୍ଗୁଳା ମନ୍ଦିରରେ କଣ ହବ ଆଉ? ଖିଚୁଡି ଏଇଡ଼ା ସବୁ କଣ ହବ ସବୁ ଡାଲମା। ଖିରି ଏଟା ସବୁ ହବ ତାପରେ ରାତିକି ଏଇ ଯୋଉ ପୂଜା ହୁଏ ନା ସତ୍ୟନାରାୟଣ ପୂଜା
ହଁ।
ରାତିକି ସେ ପୂଜା ହବ ତାପରେ ପୁରୀ ଡାଲମା ହେରିକା ହବ। ରାତିରେ ପୁରୀ ଡାଲମା ତାଙ୍କର କଣ କରିବେ ସେଇଟା ଆଇ କହିଲ ଆଉ ଆସ ଆସିବ ବୋଲି ତମେ ମଙ୍ଗଳବାର ଦିନ ସନ୍ଧ୍ୟା ସୁଦ୍ଧା ଆସିକି ପହଞ୍ଚିବ ବୋଲି। ଆଉ ସକାଳୁ ସକାଳୁ ଆଉ ମନ୍ଦିର ଫନ୍ଦିର ଇଏ ସେ। ମୁଁ ସେଇ କଥା ବୋଉ କୁ କହୁଥିଲି ବୋଉ ମୁଁ ତ ମନ୍ଦିର ଫନ୍ଦିର ଯିମିନି। ବୋଉ କହିଲା ମନ୍ଦିର ନ ଗଲେ କଣ ହେଲା ମୁଁ ଏକାଟିଆ ଟା କେମିତି ଯିବି ତୁ ଚାଲେ ବୋଲି।
ହଁ ହଁ ଯିବୁ ମାମୁଁ ଘରକୁ। ବୁଧୁବାର।
କାଲି।
ବୁଧୁବାର ଯିବୁ?
କାଲି ଲୋ।
ଓ କାଲି ଯିବୁ ମାମୁଁ ଘରକୁ।
କାଲି ଚାରିଟା ବେଳେ ହଁ।
ଓହୋ।
ମୋର ଠିକ୍ ନାଇଁ ଯାଇପାରେ ନ ଯାଇପାରେ।
। କାଲି ଗଲା ପହରଦିନ ରହି ଗୁରୁବାର ତ ଆସିବନି ଆଉ ବୋଉ।
ଗୁରୁବାର ଆସିବୁ ନା।
ଗୁରୁବାର ଟା ଯାଇ ଆସିବାନି ଛାଡିବ ନା ବୋଉକୁ।
କହ ହେଲାକି?
ଗୁରୁବାର ସବୁ ଝିଅ ଆସନ୍ତି ବାପ ଘରୁ।
ଓ ପୁରୁଣା ହେଲାଣି ଏତେ କଥା।
ହୁଁ ପୁରୁଣା।
ଆଉ ଏତେ ଦିନ ଯଦି ହବ ମୁଁ ଯିବିନି ବା। ଏତେ ଦିନ ହେଲେ ମୁଁ ଯିବିନି। ବୋଉ ମତେ ଗୁରୁବାର କହିଚି। ଗୁରୁବାର ଯଦି ନ ଆସିବ ମୁଁ ଏତେ ଦିନ ହେଲେ ମୁଁ ଯିବିନି।
ଗୁରୁବାର ତ ଛାଡିବେନି ଆଉ। ଗୁରୁବାର ଛାଡିବେ ନା କେହି ଛାଡନ୍ତି ନା ଆମ ବୁଢୀ ଗୁଡ଼ା ଙ୍କୁ ଛାଡ଼ୁ ନାହାନ୍ତି।
ଏତେ ଦିନ ହେଲେ ମୁଁ ଯିବିନି। ଏତେ ଦିନ ଯାଇ କିଏ ରହିବ। ମୁଁ ଫେରେ ରବାର କି ରବିବାର ବୋଧେ ରବିବାର ଯିମି ଏଠିକି ହଷ୍ଟେଲ। ବୋଉ କହୁଥିଲା ଗୁରୁବାର ଆସିକି ଅଠେଇଶ ତାରିଖ ବା।
ଯା ବେ ରବିବାର ଅଠେଇଶି ତାରିଖ ହଁ।
ସେଇଆ ଅଠେଇଶ ତାରିଖ ଯିମି। ଅଠେଇଶ ତାରିଖ ଗଲେ ଅଣତିରିଶ ପହଞ୍ଚିମି ଆଉ ସେଦିନ ତ । ହୁଁ ତାପରେ ଫେରେ କ୍ଲାସ୍ ମ୍ଲାସ ଇଏ ସିଏ ଏକ ତାରିଖ ରୁ ଫେରେ ମେଡିକାଲ ଡୁଟି ଯିବେ।
ହୁଁ। ଆଉ କଣ ଯିବୁ ଆଉ ମାମୁଁ ଘରକୁ ଯିବୁ। ଯିବୁ ଆସିବୁ ଯେତେବେଳେ ଏଡେ ଆସିଥିବୁ ଆଉ ହଁ କରିବୁ। ଏ କଣ କହୁଥିଲି ବସ୍ ତା ତ ଠୁପୁର ଟୁପୁରୁ ମୁଁ ତ ପଦାକୁ ଯାଉନି ଗାଧେଇନି ଏ ପର୍ଯ୍ୟନ୍ତ ଆଜି।
ଥଣ୍ଡା ହେଇଛି ଆଉ। ସେଇଟା ଟିକେ ବର୍ ବର୍ଷା ଯଦି ଛାଡନ୍ତା ବର୍ଷା ଛାଡ଼ିଲେ ଟିକେ ଝୁମ୍ପୁରି ଯାଆନ୍ତି। ମାମୁଁ ପୁଅର ଡ୍ରେସ୍ ଆଣନ୍ତି।
ହୁଁ। ବର୍ଷା ତ ଛାଡ଼ୁନି ଟୁପୁରୁ ଟୁପୁରୁ ଚାଲିଚି ଦିନ ସାରା ଦେଖିଲା ବେଳକୁ ଗରମ ବି ହଉଚି ଇଆଡେ ଫ୍ୟାନ୍ ତଳେ ବସିଲେ।
ହଁ। ଜଦି ହବ ଜୋରେ ହେଇ ଛାଡିଥାନ୍ତା।
ଆଜି ଉଠିଲି ମୁଁ ପାଞ୍ଚଟା ବେଳୁ ଉଠିଲି ଉଠିକି ଦେଖିଲା ବେଳକୁ ବର୍ଷ ର୍ଷା ପକଉଥିଲା ମୁଁ ହେଡୁ ତାକୁ କହି ଦେଲି ହଁ ମୁଁ ଉଠି କି ପଳେଇ ଆଇଲି ମୁଁ ଯାଉଛି ପଢିବି।
ମୁଁ କଇଲି ଯଦି ହୁଅନ୍ତା ବର୍ଷା ଜୋର ରେ ହୁଅନ୍ତା ନି।
ହଁ ଜୋରେ ହେଇ ଗାଜି ଦେଇକି ପଳାନ୍ତୁ ଇଏ ଟୁପୁରୁ ଟୁପୁରୁ ଟୁପୁରୁ ଟୁପରୁ ଦିନ ସାରା। ବିରକ୍ତି କରୁଛି ଯାହା ଆଉ କିଛି କାମ ଧନ୍ଦା ନାହିଁ। ବିରକ୍ତି କରିଦେଲାଣି ପୁରା ବା।
ହୁଁ। ତାପରେ ଏଇ ତ ବର୍ଷା ବାଡି ଘର ଯୋଉ ହେଲାଣି ଗଛ।
ମମି କହୁଛି ମୁଁ ପୁଣି ଏକଲା ହେଇଛି ମମି କହିଲେ ଓ ସିଏ ତ ଆସିକି ତୋ ଘରେ ରହୁଛି ତୁ ଏକଲା ହେଇ ଯିବୁ଼।
ହୁଁ।
କଇଲା ମୁଁ ଫୁଣି ପୁଣି ଏକଲା ହେଇଯିମି ମୁଁ କଇଲି କଣ କୁହନ୍ତି ଲୋ ତୋତେ ଆଉ। ପଢିଆକୁ ବହୁତ ଅଛି ଦେଖିଲା ‌ବେଳକୁ ମୋବାଇଲ ଚିପୁଚି କେତେ ପା ଠ ରହିଲାଣି ଜୀବନରେ ହଁ ବା। ଇନସଟାଗ୍ରାମ ଡିଲିଟ କରିଦେଇକି ୟୁଟ୍ୟୁବ ରେ ବସି ଭିଡିଓ ଦେଖୁଛିୁ କଣ କହିବୁ। ଏଡେ ଅଲଜ୍ୟା ଟା।
ହ ହଁ ଶୁଣୁନୁ ମୁଁ କହିବି ଏଁ କୁଆଡୁ କଣ ଦେଖ। ଦେଖୁନି ଇଏ କରୁନି ବେକାର ଟାରେ ରିଚାର୍ଜ କଲି ଦେଖିଲା ବେଳକୁ ମୋର ୱାନ ଜିବି ବି ସରୁନି ଏଟା କରୁନି ସେଇ ପାଇଁ ମୁଁ କହିଲି ଆଉ କିଛି। କରିବି ନି ଯାଉଛି ଫୋନ ଦେଖିକି ଦେଢ ଯିବି ସାରିଦବି ହିଁ ହି।
ନହେଲେ ପଇସା ୟୁଟିଲାଇଜ କରିବା। ପାଇଁ ଦେଖିଲା ବେଳକୁ ପାଠ ନ ପଢିକି।
ହଁ ସେଇଥିପାଇଁ ବସିକି ୟୁ ଟ୍ୟୁବ ବି ଚଲାଏ।
ଭୋଡ଼ା ଫୋନ ଭୋଡ଼ା ଫୋନ।
କାର ମୋର ଜିଓ ନା।
ଓହୋ ଚାଲୁଚି ତୋର।
ଚାଲୁନି ଘର ଭିତରେ ମାନେ ଏ ଏଁ।
ପୁଣି ରିଚାର୍ଜ କରିଛି ଜିଓରେ ଜିଓ ରିଚାର୍ଜ କଲି ଖୁଣ୍ଟି ଟେ ବି ନାଇଁ। ସିଏ ପୁଣି କଣ କହିଲୁ କଣ କହୁଥିଲି ଭୁଲି ଗଲି। କହି କହିକି ମତେ ରିଚାର୍ଜ କରୁଉଛନ୍ତି ଯାହା ଯିଓ ବାଲା ଯାହା ମତେ ହଇରାଣ କରୁଛନ୍ତି।
ହୁଁ କିନ୍ତୁ ଯୋଉ କଁ କନି। ହଁ କିନ୍ତୁ ଏଠିକି। କି ଆଇଲେ ଜିଓ ନେଟ ୱର୍କ ନାଇଁ କୋରାପୁଟରେ ଜଙ୍ଗଲ ଭିତରକୁ ଗଲେ ବି ଜିଓ ନେଟ।
ଯିଓ‌ ମତେ ବା ଏଇଆ ସବୁବେଳେ କହିବ ସାଳା ଦୁନିଆ ସାରା। ଯୁଆଡେ ଯିବୁ ଝିଓ ନେଟୱର୍କ ତୁ ଗୋଟେ ମଣିଷ ଯାହା ତୋ ନେ ଅଜିବନେଟୱର୍କ ମୋନେ କଟକ ରେ ଜାଣିୁଚୁ ନା। ତିନି ମାସ କଟକରେ କମ୍ପ୍ଲେନ ପକେଇଛି ମୋର ନେଟୱାର୍କ ଆଇଲାନି। ଫାଇଭ୍ ଜି ଚାଲିଲାନି।
ହୁଁ। ଆମ ଏଇଠି ପ୍ରାୟ ଚାଲୁନି ସେଠି କଁ କହନି। ଜିଓ ତୁ ଜଙ୍ଗଲ ଭିତରକୁ ପଳା କିନ୍ତୁ ତୋର ଜିଓ ଚାଲିବ। ମୁଁ ପାହାଡ଼ ଦେଇକି କେତେ ଆସେ। ହେଲେ ସବୁବେଳେ ମୋର ନେଟୱର୍କ ଥିବ ଖାଲି ଆ ଧ୍ର ସାଇଡ ବର୍ଡର ଦେଇ ଟିକେ ଆସିଲେ ଆନ୍ଧ୍ରପ୍ରଦେଶ ସାଇଡ ଦେଇକି ଆସିଲେ ସେଠି। ବର୍ଡର ରେ ନଥିବ ନେଟୱାର୍କ ରାତି କେତେଟା। ତିନିଟା ଚାରିଟା ବେଳେ କି ଦିଟା ବେଳେ ଆଉ ନହେଲେ ସବୁବେଳେ ଥିବ। ସେତେବେଳେ ତ ଶୋଇପଡି ଥିବୁ ଆଉ କଁ।
ହୁଁ।
ଆଉ ଏଇ ଆଉ ରାତି ମ ବସି
ହ ପାଇବୁ।
ତ ଯାଇଥିଲେ। ବାନ୍ତି କରି ଭସେଇ ଦେଇ ଥାନ୍ତା।
କଉଠି?
ରାତି ମାନ ବସରେ।
ହଁ, ଅଭ୍ୟାସ ହେଇଗଲାଣି ଫାଷ୍ଟ ମୋର ତେ
ମୋର ବି ହଉଥିଲା ଆଗରୁ ତ ମାନେ ମାଲ ମୋର ମନେ ଅଛି ଥରେ ମୁଁ ଭାଇ ଭାଉଜଙ୍କ ସାଙ୍ଗ ରୋଡ ଗଲି। ସୁନ୍ଦର ହେଇ ମୁଁରେ ବାନ୍ତି ଗଲି ମୁଁ। ମାନେ ସୁନ୍ଦର ହେଇଉ ଆଇ ସାଧ୍ୟ ଚଲା ବାଟ। ଗାଡ଼ି ଟକେଇ କି ବାନ୍ତି କଲି। ଯୋଉ ସବୁ ସେଠି ହସିଲେ ଯେ, ହସି ଗଡିଲେ। ଭାଉଜ ତାର ଫୋନ କରିକି ପୁଅ କୁ କହିଲା ଆବେ ଅନାବେ ଦୁଆର ମୁହଁରେ ବାନ୍ତି କରି ଦେଲାବେ। କହିଲା କଣ ସେଠୁ ଏଇ ସୁନ୍ଦର ହେଇ ମୁଁହରେ ହସିଲେ ଯେ ସବୁ ତାପରେ ଦେଖିଲା ବେଳକୁ ମୋର ଅଭ୍ୟାସ ହେଇଗଲାଣି ପୁରୀ ପୁରୀ ହେଇ ଯାଉଛୁ ବାଲେଶ୍ଵର ପୁରା ଗୋଟେ ଗୋଟେ ଦିନ ଆମେ ବୁଲୁଚୁ। ଆଉ ବାନ୍ତି ନାହିଁ। ତାପରେ ଆଉ ବସ୍ ରେ ଥିଲା। ବସ ରେ ଏବେ ଭଗବାନ ବିଶ୍ଵାସ କରିବ ନି ହେଇତ ବର୍ଷେ ହେଇନି ରଥଯା ତ୍ରା ଆଉ ରଥଯାତ୍ରା ଦିନ ଗଲୁ ରାତି ଚାରି ଟା ରେ ରଥ ରହିଥିଲା ରଥଯାତ୍ରା ଯିବୁ ବୋଲି ହେଲା। ବାପା ତ ତା ଆଗ ଦିନ ପଳେଇଥିଲେ। ରଥଯାତ୍ରା ଯିବୁ ବୋଲି ରାତି ଚାରିଟାରୁ ଗଲୁ। ବସ୍ ଟା ଠିକ ବେ ଅନା ବେ ଆମେ ଘରୁ ବାହାରିକି ମାନେ ଏମିତି ଯୋଗ ଥିଲା ଯିବାର ଆଉ ବର୍ଷା ଉଠେଇଥିଲା ଜୋରେ, ଯିବୁ କି ନାଇଁ, ଯିବୁ କି ନାଇଁ ଭାବୁଥିଲୁ। ତାପରେ ରାତି ଚାରିଟା ଧୈ ପାଦେଇ ଭାରିଲୁ। ପୁଅ ଯିବନି ବୋଲି ମନା କରୁଥିଲା। ଦେଖିଲା, ଆମେ ମମି ର ମୋର ଯେମିତି ବାହାରିଚୁ ସିଏ ବି ସାଙ୍ଗେ, ସାଙ୍ଗ ବାହାରି ତା ଗାମୁଛା ଫାମୁଛା ପସେଇଲା। ପସେଇକି ଗଲୁ। ଯାଇକି ଛ ପରେ ପହଞ୍ଚିଚୁ ଓ କାଜିଲା ପୁରା ବର୍ଷା। ଆମେ ସେ ଯ କାଳିଆନା ଦୋକାନ।
ହଁ।
ଆଉ ଜଣେ, ଆଉ ଦି ଜଣ ଲୋକ ଠିଆ ହେଇଥିଲା ଆମେ ଠିଆ ହେଇଚୁ। ରାତି ଚାରିଟା ପୁରା ହେଲା। ଅନ୍ଧାର। ଫାଷ୍ଟ ବସ ଯାଇଥଲୁ। ଅନ୍ଧାର ଥିଲା ପୁର ବସ୍ତା ଗା ଜିଲା। ଛତା ଫତା ଦେଇନୁ ଦେଖିଲା ବେଳକୁ ସେତେବଳେ ବସ ଆଇିଲା ବସ ଆଇଲା ଯେମିତି ଦୋଡି ବସ୍ ଭିତରେ ବସିଲୁ। ବସି କି କି ଗଲୁ ପୁରା ବର୍ଷା ଗାଜିଲା। ଠିକ ତ ପଳେଇ ଆସୁ ତାପରେ, ବର୍ଷା ଛାଡିଗଲା ଗାଁରୁ ବି। ମା ଫୋନ କରିକି କଇଲା ନା ବର୍ଷା ଛାଡ଼ି ଗଲାଣି, ହେଲା। ଯାଇକି କଣ କହୁଚି କ ହଁ, ଠିକ ହେଇଚି, ଗାନ୍ଧି ଛକରୁ ଗଡିକି ମେଡିି ପାଖରେ ଯାଉଚି ହେଲେ ଆ ପାଣି ବୋଟଲ ଟା ପୁଅ ପାଖରେ ଥିଲା ହଁ ମୁଁ ବସିଥିଲି ଗୋଟେ ସ୍ତ୍ରୀଲୋକ ପାଖରେ। ମମିର, ପୁଅର ଟିକେ ପଛକୁ ବସି ଥିଲେ। ମୁଁ ପୁଣି ଆଗ ସିଟ୍ ରେ ବଇଛି। ମାନେ ଟିକେ ଆଗରୁ ତିନିଟା ସିଟ୍ ଛାଡିକି ବଇଚି। ଦି ଟା ସିଟ୍ ଛାଡି କି। ବାନ୍ତି ହେଲା ଆଉ। ବାନ୍ତି ହେଲା ପୁଣି ବର୍ଷା ହଉଥିଲା। ସିଏ ସା ସ୍ତ୍ରୀ ଲୋକଡା ମତେ ଜମା ଝରକା ଖୋଲିବାକୁ ଦଉନି। ବାନ୍ତି କରିକି ଯେମିତି ପଛୁ ବୁଲିକି ପାଣି ମାଗିଲି ସେଇଠୁ ପୁଅ ଆଣିକି ଦେଲା। ଦେଇକି ମତେ ମେସେଜ କରି କହୁଚି ଆଉ ପଛକୁ ବୁଲିକି ଅନେଇବୁନୁ ଲୋକ ହସିବେ। ଇଏ କାହା ଲୋକ ବୋଲି ମୋ ଲୋକ ବୋଲି ନ ଜାଣନ୍ତି ସେ। ଏ ବେ ଭ ଗବାନ ବିଶ୍ଵାସ କରିବୁନୁ। ସେଇଠୁ କୋଉଠୁ ଯୋଉ ମେଡିକାଲ ଛକ କତରୁ ଚଣ୍ଡିଖୋଲ ଭିତରେ ବୋଧେ ମୁଁ ଚାରି ଥର ବାନ୍ତି କରିଚି।
ଏ ମା ତୁ ସୋଇ
ଯା ଟିକେ। ଶୋଇ ହଉଛି କୋଉ ସେ ବା ଝରକା ଟା ବନ୍ଦ କରିଦେଇଛି। ମୁଁ, ତ ଅଣନିଃଶ୍ବାସୀ ହେଇଗଲି। ମୁଁ ଜମାର କ କହ ଆଉ ଭଲ ଏସି ବେଶି ଚଲନ୍ତା ବାମ୍ପ ବାହାରି ପୁରା ମୋର ମାନେ ବାମ୍। ଥଣ୍ଡା ଲାଗୁଥିଲା କିନ୍ତୁ କଣ କହିଲୁ ବାନ୍ତି ଲାଗୁଥିଲା ଆପଣଙ୍କର ପା କାଲି ଗୋଟେ ଜିବି ମାନଙ୍କୁ ବାନ୍ଧିକ କରିକି ପିଅ ଯୋଉ ଚା ଟିକେ ପିଇି ଯାଇଥିଲି ସେ ମୋ ନାକ ବାଟେ ବାହାରିଗଲା। ଏମିତି ବାନ୍ତି ହେଲା ଏମିତି ବାନ୍ତି ହେଲା ଜ ଚା ଟିକେ ପିଇବା ହେଇଗଲାଣି ଟାଇମ୍ ହେଇଗଲାଣି କାଟିକି।